ହ୍ୟାଲୋ।
ହଁ କଣ କରୁଥିଲେ?
ଏଇଠି ବସିଥିଲି ଆଉ। ତମେ କଣ କରୁଚ?
ଆପଣ ଖାଲି ବସୁଛନ୍ତି ସବୁବେଳେ ନା କାମ ଫାମ୍ ବି କରୁଚନ୍ତି।
କାମ ବି କରୁଚି ଫାଙ୍କା ହେଲେ ବସୁଚି ଆଉ।
ଆପଣ ଦେହ ପାଇଁ କିଛି ଯୋଗ ଫୋଗ କରୁନାହାନ୍ତି? କିଛି ମାନେ ଯେମିତି ମାନେ ରକ୍ତ ସଞ୍ଚାଳନ ପାଇଁ କି କିଛି ଗୋଟେ ଯୋଗ? କି
ଯୋଗ ସବୁ ସକାଳୁ ସଇଲାଣି। କରୁଛି କପଳାଘାଟି କରୁଛି ଅନୁଲମ ବିଲମ ସବୁ କରୁଛି।
ସତରେ କରୁଚନ୍ତି?
ହୁଁ ମୁଁ ତ ରାତି ରାତି ଚାରିଟାର ଉଠୁଚି। ନିତ୍ୟ କାମ ସାରି ସକାଳ ଜଳଖିଆ କରି ମୁଁ କାମ ସବୁ ଶୀଘ୍ର ଶୀଘ୍ର ସାରି ସୁରିି ବସଚି ଆଉ। ଆଉ କଣ କରୁଚ?
ଆଉ କଣ କରୁଚି ଉଁ ଏଇଠି ଆଉ। ଆଉ ଆପଣ ସବୁ କଣ?
ଏଇନେ ସିରିୟଲ ଦେଖଚି।
ଆଉ ଘରୁକୁ କେବେ ଫୁଣି ଆସିବେ ବୁଲିଆକୁ? ଓଡ଼ିଆ ସିରିଏଲ୍ ଓଡ଼ିଆ ଆପଣ ଆଚ୍ଛା ସିରିଏଲ କଥା ଆପଣ ଚଳଚ୍ଚିତ୍ର କଣ କଣ ସବୁ ଦେଖନ୍ତି ଆଗ ପୂର୍ବର ଦେଖିଆ କହିଲେ କଣ କଣ ଆପଣ ଭଲ ଲାଗେ କୋଉ କୋଉ ଉଁ ଚଳଚ୍ଚିତ୍ର?
ଏ ସୁନା ପଞ୍ଜୁରୀ।
ଆଜ୍ଞା।
ଘର ସଂସାର।
ଆଜ୍ଞା।
ଏଇ ସବୁ ଟାଇପର ଭଲ ଲାଗେ ଆଉ।
ହଁ ମଣି ନାଗେଶ୍ବରୀ।
ସିଦ୍ଧାତ-ସିଦ୍ଧାନ୍ତ ମହାପାତ୍ର। ମିହିର ଦାସ ଅ ବିଜୟ ମହାନ୍ତି ଏମାନେ ସବୁ ଫିଲିମି ସବୁ ଭଲ ଲାଗେ ଆଉ ଆଗ ଆଗ ଫିଲ୍ମ ସବୁ ଆଉ।
ହୁଁ ଏବେକା ଫିଲ୍ମ ତ ନ କହିଲେ ଭଲ।
ପ୍ରାର୍ଥନା ଚ୍ୟାନେଲରେ ଦଉଚି ଶ୍ରୀ ଜଗନ୍ନାଥ ବଢିଆ ଦଉଚି ଯୋଉ ନୀଳମାଧବ ଖୋଜିଆକୁ ରାଜା ତାଙ୍କ ମନ୍ତ୍ରୀ ମାନଙ୍କୁ ପଠେଇଚନ୍ତି ସେ ବି ବଢିଆ ଲାଗୁଛି ଦେଖୁଛି। ଏଇ ସବୁ ଯୋଉଗୁରା ଭଲ ଲାଗୁଚି ପ୍ରାର୍ଥନାରେ ଦେଖୁଚି ଯୋଉ ଭଲ ଭଲ ଭଜନ ଫଜନ ସବୁ ଦେଖୁଛି ଆଉ। ସବୁଥିରୁ କିଛି କିଛି ଦେଖୁଚି ଆଉ।
ଆଜ୍ଞା ଉଁ ଉଁ ଆଉ ଆପଣଙ୍କର ମାନେ କଣ କଣ ମାନେ ଏବେ ଘରୁକୁ ଏବେ ଆସିଥିଲେ ମାସେ ବୁଲିଆ ବୁଲି କରିଆକୁ ଘରୁକୁ ଆସିଥିଲେ?
ହୁଁ ଘରୁକୁ ଯାଇଥିଲି ବୁଲି ବାଲିକି ଆସିଲି ଆଉ।
ଆଚ୍ଛା ଆଉ ଛୋଟବେଳ କଥା ସବୁ ମନେ ଅଛି ନା ସବୁ? ଆଜ୍ଞା ସବୁ କେମତି ଆମେ ସାଙ୍ଗସାଥି ହଉଥିଲୁ ଏବେକା ସାଙ୍ଗସାଥି କେତେ ମାନେ ଉଁ
ହୁଁ ହୁଁ ସବୁ ମନେ ଅଛି ଆଉ କଣ କରିବା। ମନ ଦୁଃଖ କରିବା ଛଡା ଆଉ କିଛି ନାହିଁ ମନେ ପକେଇକି।
ଆଗେ ସବୁ ପର୍ବ ପର୍ବାଣୀ ହେଲେ କେତେ ସବୁ ଖୁସି ଲାଗେ ଏବେ କଣ ପର୍ବ ପର୍ବାଣୀ ହେଇକି ପଳଉଛି ଆମ ଜାଣିପାରୁନୁ।
ହୁଁ।
ଆଗ ସବୁ ପିଠା ପଣା ଖାଇଆକୁ ସବୁ କେ କେତେ ଇଣ୍ଟେଷ୍ଟ ମାନେ ଉଁ କାହାକୁ କେତେ ପସନ୍ଦ ଥାଏ ପିଠା ପଣା କିଏ ଖାଉନାହାନ୍ତି।
ହୁଁ ଆଉ ଆପଣ ସବୁ କଣ ବହି ଫହି ପଢାନ୍ତି ନା ନାଇଁ ପଢା ପଢି କଣ?
ହଁ ମୁଁ ବହି ପଢେ ମୁଁ କବିତା ବହୁତ ପଢେ।
ଭଲ ଭଲ କଥା।
ତମେ କଣ ପଢିଆ ଭଲ ଲାଗେ ତମୁକୁ?
ମତେ ଗୀତ ଶୁଣିଆକୁ ଭଲ ଲାଗେ।
ଆପଣ ଗୀତା ଭାଗଗତ ପଢନ୍ତିନି?
ମୁଁ ସବୁ ଆଗ କାଳିଆ ଗୀତ ସବୁ ଭାରି ଭଲ ଲାଗେ ଶୁଣିଆକୁ। ଆଉ ମୁଁ ଗପ ଫପ ପଢେ ଆଉ ଗପ ପଢେ ସବୁ ସବୁତ
ଆଉ ଏ ଗୀତା ଭାଗବତ ପଢନ୍ତି ଆପଣ?
ଭାଗ ପଢୁଛି ସଞ୍ଜ ବେଳେ ପଢୁଛି।
ଆଉ ସନ୍ଧ୍ୟା ଟାଇମରେ ପଢୁଚ ନାଇଁ?
ସନ୍ଧ୍ୟାବେଳେ ପଡୁଛି ଏଇନା ଆମର ଦଶମ ଅଧ୍ୟାୟର ଦ୍ଵିତୀୟ ଖଣ୍ଡ ଚାଲିଛି ଆଉ। ଶ୍ରୀକୃଷ୍ଣଙ୍କ ବିଷୟରେ ସବୁ ଆଜ୍ଞା।
ହଁ ଯାହା ହଉ ଆପଣଙ୍କ ଭଲ ଗୃହଣୀ।
ଧନ୍ୟବାଦ।
ରାତିଚାରିଟାରୁ ଉଠୁଚନ୍ତି ସଞ୍ଜବେଳେ ପ୍ରାର୍ଥନା କରୁଛନ୍ତି। ଆଜିକାଲି ଆ ବୋଉ ମାନଙ୍କୁ ତ ଜାଣିଥିବେ ଆଉ ଡ୍ରେସ ପିନ୍ଧୁଛନ୍ତି ଆଉ ପଚାରୁଛନ୍ତି ଶାଶୁ ଶାଶୁରଙ୍କୁ। କାମ ଫାମ କରୁନାହାନ୍ତି।
କଣ କରିବା ଯାହା ଇଛା ଯାହା ସେଇଆ କରୁଛନ୍ତି ମଣିଷ ମାନେ ଆଉ ଆମେ କଣ କରିବୁ।
ନାଇଁ ଫେସନ କ ରଖ ସବୁ ରଖ ମାନେ ସବୁ କଥା କଥାକୁ ମାନେ ମ୍ୟାନେଜ କରିବା କଥା।
ପରମ୍ପରାକୁ ଯଦି ଆମେ ଭୁଲିଯିବା ଆମେ ସବୁ ଜିନିଷ ଭୁଲିଯିବାଟା କଣ ଆମକୁ ସୋଭା ପାଇବ। ସବୁ ଜିନିଷ ମନେ ରଖି ଚାଲିବାକୁ ପଡିବ ନା ଆଉ।
ଆଜ୍ଞା
ସେଥିପାଇଁ ଚାଲିଛି ଜୀବନରେ ଯାହା ଚାଲଚ ଚାଲଛି ଆଉ। ଆଉ ତ ଭଲ କୁଶଳ ରେ ଚାଲିଛି ଜୀବନ ଟା ଆଉ। ବାପା ମାଙ୍କ ଆଶୀର୍ବାଦ ଆଉ ଭଲ ମନ୍ଦ ଆଉ ସବୁ କଣ କରୁଚନ୍ତି ଘରେ?
ହୁଁ କଣ କରୁଚି? ଏଇ ବି ଟିକେ ତ ଟିକେ ରେଷ୍ଟ ନଉଥିଲି ଆଉ। ସଞ୍ଜବେଳେ ଫୁଣି ଯୋଗ କରିବି। ଦେହ ପାଇଁ ପୁଣି ଟିକେ ସୁସ୍ଥ ରଖିବା ପାଇଁ କିଛି ନା କିଛି କରିବାକୁ ପଡିବ।
ହୁଁ ତାପରେ ଚା ଫା ପିଉଚ ନା ନାଇଁ?
ହଁ ଚା ତ ଛାଡିବି ଛାଡିବି କହିି ଚା ଛାଡି ପାରୁନି।
ଆଚ୍ଛା
ଆଚ୍ଛା ପ ଗୋଟେ କହୁଥିଲି ଯେ ଆପଣ ଆପଣ ଶିଖିଛନ୍ତି? ଉଁ ଗୋଟେ ମୁଁ ତମକୁ ଓଡିଆରେ ଗୋଟେ ରେସିପି କହିବି ଆପଣ ଶିଖିଚନ୍ତି?
ଆଜ୍ଞା କହୁନାହାନ୍ତି କଣ ହଁ କୁହନ୍ତୁ ଯଦି ଜାଣିଥିବେ ନିଶ୍ଚିନ୍ତ କହିବି। ଘାଣ୍ଟ ତରକାରୀ କେମିତି ହୁଏ?
ହଁ ନାଇଁ ମୁଁ ବି ଶିଖିଛି କିଛି କିଛି ତମେ କହିବ କିଛି କିଛି ମୁଁ କହିବି ମାନେ କେମିତି କଣ ସବୁ ହୁଏ। ତମର ଛଣା ଘାଣ୍ଟ ହୁଏ ନା ସିଝ ଘାଣ୍ଟ ହୁଏ ଛଣା ଘାଣ୍ଟ ହଉଥିବ ସିଝା ଘାଣ୍ଟ ବି ହଉଥବ।
ହଁ ସବୁ ପ ସବୁ ପନିପରିବାକୁ ଛାଣିକି ରଖିକି ତା ତାପରେ ମସଲା ଫସଲା କଷିକି କରୁ ଆଉ।
ଆଚ୍ଛା ଏ ଯୋଉ କାଜୁ ଫାଜୁ ପକଉଚନ୍ତି ଆପଣଙ୍କ ଘରେ କାଜୁ ମଞ୍ଜି ପକେଇଲେ ଭଲ ପସନ୍ଦ କରନ୍ତି ନା ପସନ୍ଦ କରନ୍ତି ନା
ଉଁ ଆମର କାଜୁ କଣ ପନିର ସବୁ ପସନ୍ଦ କରନ୍ତି କହିଲେ। ଯଦି ସବୁ ପକେଇକି ସବୁ ପକେଇକି ଭଲସେ ଟେଷ୍ଟିକ୍ ଯୋଉ ଭଲସେ କରିପାରିବ ସ୍ଵାଦିଷ୍ଟ ତାହେଲେ ସମସ୍ତେ ଖାଆନ୍ତି।
ଆମର ଆଉରି ଗୋଟେ ବି ପର୍ବ ଆମର ଅଛି ଘାଣ୍ଟ ତରକାରୀ ସେ ଭାରି ଭଲ ଲାଗେ ଆସିଲେ। ଭାରି ଖୁସି ଲାଗେ ସେଇ ଘାଣ୍ଟ ଭଳି ଘାଣ୍ଟ ଆଉ କେବେ ହବନି ଯେତେ ଥର କଲେ ବି ହବନି।
ହୁଁ ଭଲ ଲାଗେ।
ସେଥିରେ ଟିକେ ଏଷ୍ଟେରା ଆମର ଅଲଗା ଅଲଗା ସବୁ ଆଇଟମ୍ ମାନେ ମାନେ ଅଧିକ କିଛି ପର ପରିମାଣର ଜିନିଷ ପଡେ ଯେମିତି କିି ଆମର ମୁଗ ଯାଇ ହୁଏ। ତା ଗଜା ବତୁରେଇ ଗଜାମ୍ ପକାନ୍ତି ଆଉ ସୋଲା ଆ କେ ସେ ଆହୁରି
ନଡ଼ିଆ କୋରା ଗୋଟା ନଡ଼ିଆ କଟାଥିବ ଯଉ ପିସ୍ ପିସ୍ ସେ ଛୋଟ ଛୋଟ କଟା ହେଇଥିବ।
ଖଡା ପର୍ଯ୍ୟନ୍ତ ସବୁ ପଡେ। ଏମିତି କୌଣସି ଜିନିଷ ନାଇଁ ନ ପଡେ ନଡିଆ ଠୁ ଆରମ୍ଭ ପଡେବି ଆମର ଆଉ ଗୋଟେ କଣ ପଡେଲୋ ହଁ ନଡିଆ ତ ପୁରା ହ ଆଉ ଆଗେ ସେ ପୂଜା ହେଇକି ଆଗେ ନଡିଆ ପଡିବ ଆଉ। ଏବେଶବୁ ଏବେଶବୁ ଡି ମାନେ ଟିକେ ନୂଆ ଡିଜାଇନ ମାନେ ଇଏରେ ବନଉଚନ୍ତି। ମି ପାଉଡର କାଜୁ ଚିନି ଚାରୁମଗଜ ସେ ସବୁ ଛଣା ପଡିବ ବି ପିଆଜକୁ ଛାଣି ଛୁଣିକି କରୁଚନ୍ତି ସେ ବି ଭଲ ଲାଗେ ବଢିଟେଷ୍ଟେ ଲାଗେ। ଆଉ କଣ କଣ ଆପଣ ଦହି ବାଇଗଣ
ହଁ ହହିବାଇଗଣ ସଙ୍କଲ୍ ଦେଇ
ଦହି ବାଇଗଣ ଭଲ ଲାଗେ ଆଉ କୋଉ କୋଉ ଆ ଆଉ କଣ କଣ ସବୁ ମାନେ ବୋହ ସାଲାଡ୍ ଖାଆନ୍ତି ନା। ସାଲାଡ୍ ଖାଆନ୍ତି ନା ଆପଣଙ୍କ ଘରେ।
ହୁଁ ସାଲାଡ୍ ସବୁ ପ୍ରାୟେ ହଁ ଖାଆନ୍ତି।
ସାଲାଡ୍ କହିଲେ କେମିତି କେମିତି ହୁଏ ଆପଣ ଖାଲି ହଁ ହାଁ ମାଦୋଉଚନ୍ତି ଶିଖିଛନ୍ତିି ବୋଲି ପ୍ରମାଣ।
ସାଲାଡ୍ ରେ କାକୁଡି, ଗାଜର ବୀଟି ଆମେ ସବୁ କାଟାକଟିି ତାଦେହରେ ଲେମ୍ବୁ କଞ୍ଚାଲଙ୍କା ଗୋଳେଇ ବିଟ ଲୁଣ ଦହି ପକେଇକି ଆମର ଖାଆନ୍ତି ଖାଉ। ଏମତି ତ ସାଲାଟ ଟା ହୁଏନା ହ୍ୟାଲୋ।
ହୁ କେମିତି କହିଲେ?
କାକୁଡି କି ସରୁ ସରୁ କରି କାଟି କାକୁଡି ଗାଜର
ଆଜ୍ଞା ବିଚ୍ ଆଲାଲା। ଟମାଟର।
ଟମାଟୋର ସବ ଟମାଟୋ ପକେଇକି ତାପରେ ଟିକେ କଞ୍ଚା ଲଙ୍କା କାଟିକି ପକା ତା ପରେ ଲେମ୍ବୁ ଟିକେ ଚୋପଡ଼ା ହୁଏ ତା କ
ଆଜ୍ଞା ଧନିଆ ପତ୍ର ଦହି
ଭିଟ ଟା ଖାଇଲେ ଭଲ ଆପଣ ଯୋଉ କହିଦେଲେ ଇଲେଲେ ଭିଟ ଟା ଖାଇବେ ନା। ଆଚୁଆଲି ଭ ଦେହ ପାଇଁ ରକ୍ତ
ଭଲ କିନ୍ତୁ ଆମର ସାଲାଡରେ ପଡେନି। ବିଟିଟା ସେମିତ୍ ଜ୍ୟୁସ୍ କରକି ପିଉନର୍।
ମତେ ଚୋବେଇ ଦିଅନ୍ତୁ କଣ ଅଛି ଚୋବେଇ ଚୋବେଇ ଖାଆନ୍ତୁ ଆପଣଙ୍କ ଦାନ୍ତ ବି ଏକ୍ସସାଇଜ ହେବ ଏଣେ ଶରୀର ପାଇଁ ବି ଭଲ କିଛି କ୍ଷତି ନାହିଁ।
ନାନା ନା ଆପଣ ଜୁସ୍ କରି ପିଉନାହାନ୍ତି ରୁଟିରେ ପକେଇ ଚକୋଡେଇକି ଛୁଆ କରି ଖାଉନାହାନ୍ତି। । ଆପଣ ଘରେ ଆପଣ ଯାହା ହଉ। ବିଟ୍ ପକେଇକ ଖାଉଛନ୍ତି ଆପଣଙ୍କ ଦେହ ଟାକୁ ଅଧିକ ସୁସ୍ଥ ରଖିବା ପାଇଁ।
ଆଜ୍ଞା।
ଆଉ ଆପଣଙ୍କୁ ଯାଉ ଆପଣଙ୍କ ସହିତ କଥାବାର୍ତ୍ତା କରି ଟିକେ ମିଳିନା ଏତେ ଆପଣ କାମ କରୁଛନ୍ତି ସ ବି ସେ ଶିଖିଛନ୍ତି।
ଆଜ୍ଞା ଯାାଉ ଭଲ ଲାଗିଲା ଧନ୍ୟବାଦ।
ହୁଁ ଆପଣ ଭାଗବତ ବି ପଢୁଛନ୍ତି। ଆଜ କା ବୋଉ ମାନେ ଭାଗବତ କଣ ରାମାୟଣ କଣ ଆଁଜକେ ଜାଣିନାହାନ୍ତି। ପଡିବାର ଦୂରର ଉ ସଞ୍ଜାବେଳେ ପ୍ରାର୍ଥନା କରିବା ପାଇଁ ଭୁଲି ଯାଉଛନ୍ତି।
ପ୍ରଥର ଚ୍ୟାନେଲ ଦେଖୁନାହାନ୍ତି ଶ୍ରୀ ଜଗନ୍ନାଥ ଦେ
ହ ହଁ ସେଟା ସବୁବେଳେ ଲାଗି ଚାଲିଛି ଆମର ମୋ ମା ଆଉ ଜେଜେମାଙ୍କର ପୁରା
ଦେଖନ୍ତୁ ଗରୁଣକ ଗଡୁ ଗରୁଡ଼ ପୁରାଣ ଦେଉଛି ବଢ଼ିଆ ବଢ଼ିଆ ପୌରାଣିକ ବିଷୟରେ ଦଉଛି ଆପଣ ଦେ
ଆରେ ବାପା ଆପ ଆପଣଙ୍କର ତ ବହୁତ ଜ୍ଞାନ ସାଗରଙ୍କ ବିଷୟରେ ବହୁତ ମାନେ ଆଗ୍ରହ ଠାକୁରଙ୍କ ବିଷୟରେ ଏତେ ଗପୁଚନ୍ତି। ଯାହା ହଉ ମୁଁ ମୁଁ ଆଉ ଥରେ ବି ପୁଣି ଫ୍ରି ହେଲେ ଆପଣଙ୍କୁ ଆଉଥରେ ଫାଙ୍କା ହେଲେ କଲ୍ କରିବି। ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା, ରହୁଛି ଧନ୍ୟବାଦ।
ହ୍ୟାଲୋ, ନମସ୍କାର।